ହାଲୋ।
ହଁ ସାଙ୍ଗ କେମତି ଅଛୁ?
ନାଁ ରେ ଭଲ ନାହିଁ।
କଣ ହେଇଚି ତର ଦେହ ଭଲ ନାହିଁ ନା କଣ ଏମିତି କଥା ହଉଚୁ?
ନା ବା ଦେହ ଭଲ ନାହିଁ।
ଆଉ କଣ ହେଇଚି?
ଜର ହେଇଚି ଥଣ୍ଡା ହେଇଚି ଦେହ ମୁଣ୍ଡ ବିନ୍ଧା ଛିଟିକା ହଉଚି।
ମେଡ଼ିସିନ୍ ନେଇନୁକି?
ନା ଖାଇନି ମେଡ଼ିସିନ୍।
ଖାଇବା ପିଇବା ସରିନି ବୋଧେ ସେଥିପାଇଁ ହେଳା କରିଥିବୁ ଆଉ।
ହାଁ
ଖାଇବା ପିଇବା ସରିନି କି?
ହଁ ଏବେ ଖାଇକି ଆସିଲି।
ଅହ କଣ କରିଥିଲ ଖାଇବାକୁୁ? ଏ ଚିକେନ୍ ବିରିୟାନୀ ଖାଉ ଚ ଆଉ କ
ଆଉ ଆଉ ସାଇଡ୍ ରେ ହେଇଥିଲା ଆଉ ସାଇଡ୍ ରେ ହେଇଥିଲା ମ ମଟନ୍ କଷା ହେଲା ଆଉ ଆଉ ହେଲା ଲଚ୍ଛା ପ୍ୟାଜ୍
ହୁଁ।
ହେଲା।
ହୁଁ।
ବାସ୍ ସେତିକି ଆଉ କଣ ଆଉ ଗୋଟେ ସାଇଡ୍ ରେ ହେଲା କୋଲଡ୍ ଡ୍ରିଙ୍କ୍ସ।
ଆରେଡିକ୍ସ କେମିତି ସେ ମସଲା କୋଲଡ଼ ଡ୍ରିଙ୍କ୍ସ ନିଜେ ଘରେ ବନେଇଥିଲ? ଏ ସ ତମୁକୁ ସବୁ ଆ ତମୁକୁ ତାହେଲେ ସବୁ ଆସିଛି। ବିରିଆନି ନିଜେ କରିଥିଲ ନା ଆଉ କିଏ କରିଥିଲା?
ନା ନା ସବୁ ମୁଁ ନିଜେ କରିଥିଲି।
ଏକାଟିିଆ ଖାଇବାକୁ ଭଲ ଲାଗିଲା?
ଆମ ଆମ ସ୍ୱାମୀ ଖାଇଲେ ଆଉ ଆମ ଘର ପାଖରେ ଗୋଟେ ଭାଉଜ ଅଛନ୍ତି ସେ ଖାଇଲେ ତାଙ୍କ ପୁଅ ଝିଅ ଥିଲେ ସେମାନେ ବି ଖାଇଲେ। ଆଉ ହେଲା ଗୋଟେ ପାପୁନି ବୋଲି ଗୋଟେ ପିଲାଟେ ଏଇଠି ଅଛି ସିଏ ବି ଖାଇଲା। ଅଁ
ସବୁ ସରିଗଲା ନା ଆଉ ଅଛି କିଛି?
ଅଛି ନା ରାତିକି ଆଉ ଅଳ୍ପ ଅଛି।
ଏ ମୋ ପାଇଁ ଟିକେ ଦିଅ ହେ।
ହଁ ଆସ ଆମ ଘରୁକୁ ଖାଇବ।
ମୁଁ ବା ଖାଲି ଭାତ, ଡାଲି, ଆଳୁ ଭର୍ତ୍ତା ଖାଇଚି।
କିନ୍ତୁ ଚିକେନ୍ ନାହିଁ ହେଲା ଆଉ ଆଳୁ ଅଛି ହେଲା। ଆମେ ସବୁ ଖାଇ ଦେଇଚୁ। ଆମ ଛାତ ଉପରେ ନୁହଁ ଶୁଣ ଶୁଣ ଆମ ଛାତଉପରେ ମାଙ୍କଡ ଟାଏ। ଡର ଲାଗୁଚି ଦେଖିକି।
ପଳେ କୋଉ ଜାଗାରେ ବସଚି?
ଏଇ ଆମର ଏଇଠି ଗୋଟେ କରମଙ୍ଗା ଗଛ ଅଛି ସେଇଠି ଗୋଟେ ଆଜବେଷ୍ଟ ଅଛି ସେଇ ତା ଆଗେ ସେଇଠି ବସିଚି।
ଆଚ୍ଛା ଆଚ୍ଛା ଅ ସିଏ କଣ ତମୁକୁ କାମୁଡୁଚି ନା ମାରୁଚି ତମେ କାଇଁ ଟେନସନ୍
ହଁ ବର୍ଷା ପାଗରେ ଟିକେ ଶୋଇବେ ନା ନାଇଁ ତାଙ୍କ ଘରେ। କଣ ଦରକାର ଆସିବା ଛାତକୁ ବୁଲିବା ପାଇଁ ଆମକୁ ଦେଖିକି ବି ଡର ଲାଗୁଛି ନା।
ହୁଁ ସିଏ ଯେ ତମେ ସିନା ଲାଗିଲେ ତମ ସହିତ କଣ କରିବ ତମ ସହିତ ତମେ ।
ଆସିଲା ଦେନ
ତମେ ତମେ ବି ଦୌଡିକି ଘରକୁ ପଳେଇବ। ଫାଙ୍କା ଅଡ଼ିଓ।
ସିଏ ଜୋର ଜୋରେ ମାନେ ମୁଁ ତାଠୁ କମ ସ୍ପିଡ ରେ ବୋଧେ ଦୌଡ଼ିବି। ସେଠି ସିଡି ଅଛି ସେ ଦୌଡିକି ଆସିଲା ମୁଁ ସିଡିରେ ଏଠି ଗଳି ପଡିିଥିବି।
ତମେ ସିଡିରୁ ତଳକୁ ପଳେଇଆସ ତମ ଘର ପାଖକୁ ପଳାଅ।
ନା ତଳେ ଗରମ ଲାଗୁଚି ଟିକେ ତ ଏମତି।
ହୁଁ।
ହଁ ଯାଇକି ମାନେ ଫ୍ୟାନ୍ ଲଗେଇଲେ ଶୀତ କରୁଚି ଫ୍ୟାନ୍ ବନ୍ଦ କରିଦେଲେ ଗରମ ଲାଗୁଛି ଏମତି।
ଯହା ହଉ ତମର ହେପଟେ ମାଙ୍କଡ ଫାଙ୍କଡ ଦେଖୁଛ ଆମର ତ ଏପଟେ ଗୋଟେ ମାଙ୍କଡ କଣ କାଉ ଖଣ୍ଡେ ଦେଖିପାରୁନି। ଆଗରୁ ସକାଳୁ ଉଠି ଲୋକ ଘରେ କାଉ ଫାଉ ଦେଖୁଥିଲେ ରୁଟି ଫୁଟି ପକ ପକାନ୍ତି ଆମର ଏ ପଟେ କାଉ ଫାଉ ଦେଖାଯାଆନ୍ତି ଆଉ କିଛି ଦିନ ପରେ ସିଏ ବି ଲୁପ୍ତ ପାଇଯିବେ ଆଉ।
ଅହ ମୋତେ ମାଙ୍କ ଗୋଟେ ଦାନ୍ତ ଦେଖଉଜି ମତେ ମାଙ୍କଡ ଦାନ୍ତ ଦେଖଉଜି।
ତମେ ପଳେଇ ଯାଉନ ଘରକୁ କାହିଁକି ଘର ପାଖକୁ।
ତା ଦାନ୍ତ ଗୁରା କେଡେ କେଡେ ହେଇଯିବ ବେ ଦାନ୍ତ ଦେଖଉଚି ବ୍ରସ କରୁନି ବୋଧେ।
ସିଏ ନା ସିଏ କହୁଛି ତମେ ଯାଇ ତା ବ୍ରଶ କରିଦିଅ ତା ଦାନ୍ତ।
ସେ ବ୍ରଶ କରୁନି ତା ଦାନ୍ତ ଗୁରା ପୁରା ହଳଦିଆ ଦେଖାଯାଉଚି।
ଛେ! ଏଗୁରା କଣ ଭାବୁଛୁ? ସେ ଦାନ୍ତ କେମିତି ଘଷିବେ ସିଏ ତ କାମୁଡି କୁମୁଡି ଖାଇଲେ ସେ ଦାନ୍ତ ଘଷିବା ଜାଣିଚନ୍ତି।
ଦାନ୍ତକୁ ଯାଇ ଘସିଆ କଥା ନା ଗଛ ପତ୍ରରେ।
ଆରେ ତମେ ଯାଇ ତାଙ୍କ ଦାନ୍ତ ଘଷି ଦବ। ସେ ସେଥିପାଇଁ ତମୁକୁ ଦାନ୍ତ ଦେଖଉଚ
ହିଁ ହିଁ ହେ! ତା ପାଇଁ ବ୍ରସ୍ ନାହିଁ।
ଆଁ ହାଁ ହାଁ! ଆଉ ସେପଟେ ବର୍ଷା ଫର୍ଷା କେମିତି ହଉଛି?
ବର୍ଷା ତ ଟିକେ ବନ୍ଦ ହେଇଯାଇଥିଲା। ଭଲ ପାଗ ଦେଇଥିଲା ମୁଁ ନେଇକି ଛାତ ଉପରେ ସେଇଥିପାଇଁ କପଡା ପକେଇଥିଲି। ହେଲେ ଫୁଣି ଏଇଠି ଟିକେ ଝିପି ଝିପି ପକେଇଲାଣି ହାଲକା ହାଲକା।
ବର୍ଷା ଜୋର ହଉଚି ସେପଟେ।
ନାଇଁ ହାଲକା ହାଲକା ଫୁଣି ଆରମ୍ଭ ହେଲାଣି।
ଆମର ଏପଟେ ସବୁ ବର୍ଷା ହେଇଛି ଆମ ଗଳି କନ୍ଦି ସବୁ ପାଣି ହେଇଯାଇଛି। ମାନେ କାହାରଵି ଗୋଟେ ଗ କୋଉ ଗୋଟେ ଗଳି ଗୋଟେ ଫାଙ୍କା ନାହିଁ ସବୁ ଗଳିରେ ପାଣି।
ହଁ ମୁଁ ଜାନି ଆମର ଏଠି ପାଣି ହେଇଛି ନା ନାଇଁ ମୁଁ ତ ବାହାରକୁ ଯାଇନି ନା। ମୁଁ କେମତି ଜା
ଓହୋ! ନାଇଁ ଆମର ଏଇଟା ଯୋଉ ଥାନା ସାଇଟରେ ଗୋଟେ ଗଳି ଅଛି ନା ସେଠି ଏ ଏ ସେଠି ପୁରା ପାଣି ହେଇଯାଇଛି ବା ମୁଁ ପା ଏବେ ଯାଇଥିଲି ଫୋପାଡିଆକୁ ଗାଡି ନେଇକି ଗଲି ଅଳିଆ ଫୋ ପାଡ଼ିଆକୁ ଯାଇଥିଲି। ଆଉ ଖାଇସାରିକି ଅଳିଆ ଗୁରା ଫୋପଡ଼ା ଫୁପୁଡି କରିଆକୁ ଗଲୁ ସେ ଗଳି ଭିତରେ ପୁରା ପାଣି ସପିସେଣ୍ଟ। ମାନ ସେ ଯୋଉ ଟ୍ରାଫିକ ଦିଦି ଗୋଟେ ନାହାନ୍ତି।
ଉଁ ହୁଁ।
ଟ୍ରାଫିକ ରେ କାମ କରୁଚନ୍ତି। ସିଏ କଁ କରୁଚନ୍ତି ନା ରା ସ୍ତାରେ ଚାଲି ଚାଲି ତାଙ୍କୁ ପୁରା ବାନ୍ତି ଫାନ୍ତି ଉଠଉଛି। ସେ ଅ ଅ ହେଇକି ସେ ପାଣିରେ ଗୋଡ ବୁଡେଇକି ଆସୁଚନ୍ତି।
ଓଁ ହେଁ!
ଏ ନାଳ ଫାଳ ପାଣିି ଗୁରା ନା ସେଥିପାଇଁ ଅବାଗ୍ୟା ଲାଗୁଛି। ମୁଁ ଏଇ ଦି ତିନ ଥର ବି ଗଲିଣି। ମୁଁ ଥରେ ଦି ଥର ଗୋଟେ ଗଲି ଚାଲି ଚାଲି ମତେ ଭାରି ଅବାଗିଆ ଲାଗିଲା ମୁଁ ଫେରେ ଗାଡି ନେଇ ଗଲି ଅଳିଆକୁ ଫୋପାଡ଼ିକି ଆଇଲି। ଆଉ ଦିନେ ଅଧିଆ ହେଥିରେ ଗୋଡ ଫୋଡ ବୁଡେଇଲେ ଅସ୍ନା ପାଣିରେ କଣ ହବ ପୁଣି ଅ ପଛେ ଖରାପ ହବ ଯଦି ସ୍କିନ୍ ଫିନ୍
ହଁ ହଁ ବୁଝିଲି ମାନେ ଯୋଉ ଡ୍ରେନ୍ ପାଣି ଅରାକ
ହଁ ଡ୍ରେନ୍ ପାଣି ସବୁ ମିଶିଯାଇଛି ତା ଧୀଏରେ।
ସେ ମାଙ୍କଡ଼ ଧୀରେ ଧୀରେ ଚାଲିକି ଆସିଲାଣି ଆମ ଛାତ ଆଡିକି।
ଅ ହ!
ହଁ ହଁ ଏଇଠି ଆମରି ଇଏଠି ସେ ଯେ ଏଇ ଆମରି ଘର ଆଡିକି ଚାଲି ଚାଲିକି ଆଉଛି ଏଠି ଅନେଇଚି ଆଉ।
ଓ ହୋ! ତମେ ଘରୁକୁ ପଳାଅ।
ହଁ ଅଛି ଆଉ ମାଙ୍କଡ ଆଇଲେ ଯିବି ଘରୁକୁ ଆଉ।
ହଅଁ ଘରୁକୁ ପଳେଇ ଆସ ନହେଲେ ଗୋଡେଇ ଗାଡେଇ ଆସିବ ଯଦି କାମୁଡି ଦବ ତମୁକୁ।
ହନୁ ମାଙ୍କଡ ବା ଦାନ୍ତ ଦେଖଉଛି ଦାନ୍ତ ଗୁରା ପୁରା ହଳଦିଆ ହଳଦିଆ। ହୁଁ ବ୍ରସ ତ କରୁନାହାଁନ୍ତି ଦିନେ କାଳେ।
ହଁ ସିଏ ଆମର ଦାଦାଙ୍କ ଘରୁକୁ ବି ଗୋଟେ ସେମିତି ମା ଙ୍କଡ ସେ ଦିଟା ମାଙ୍କଡ ଆସେ। ସେଇ ଦିଟା ସିଏ ବୁଲିିବାଲି ଯାଉଚନ୍ତି ସବୁଦିନ। ସିଏ ତାଙ୍କୁ ଖାଇଆକୁ ଦଉଚନ୍ତି ସେଥିପାଇଁ ସିଏ ବୁଲି ବାଲି ଆସୁଚନ୍ତି।
ହୁଁ ନା ନା ସେ ଯୋଉ ଦାନ୍ତ ଦେଖଉଚି ତା ଦାନ୍ତ ତା ଦାନ୍ତ ଗୁରାକ ବହୁତ ଲମ୍ବା ମାନ ତା ଦାନ୍ତ ଗୁଡାକ ବହୁତ ଲମ୍ବା ମାନେ ମୋ ଦାନ୍ତର ବୋଧେ ତିନିଟା ଦାନ୍ତ ମିଶିଲେ ଯେ ତିକି ଲମ୍ବା ହବ ସେତିକି।
ନା ନା ତାଙ୍କର ସାଇଡ୍ ଦାନ୍ତ ଗୁରା ଲମ୍ବା ଥିବ ଦିଟା ଦି କଣର ସାଇଡ୍ ଦାନ୍ତ
କି ଲମ୍ବା।
ନା ନା ସିଏ ସେଟା ଜଣା ପଡୁଚି କିନ୍ତୁ ମଣିଷଙ୍କର ସିଏ ତ ଆମରି ପ୍ରଜାତିର ନାଁ। ଆମେ ଟିକେ ବିକଶିତ ଲୋକ ସେମାନେ ବିକଶିତ ହେଇ ନାହାଁନ୍ତି।
ଓହୋ! ତମ ଘର ଲୋକ ନା।
ହୁଁ ବା
ମାନେ ତମର ଯୋଉ ପୂର୍ବ ପୁରୁଷ ନା। ଓହୋ ମୁହଁ ମ୍ୟାଚ୍ କରୁଥିବ ପୁରା।
ହଁ ହଁ। ଆଉ ମଣିଷ ଭଳିଆ ତାଙ୍କ ହାତ ଗୋଡ଼ ତ ସବୁ ମଣିଷ ଭଳିଆ
ଆଇଲା ଆଇଲା ଆମ ବାଲକୁନି ଆଡିକି।
ହଁ ହଁ ତମେ ପଳେଇ ଯାଅ ଘର ଭିତରକୁ ତମର।
ଆସିବାକୁ ତ ଦିଅ ତାକୁ, ସିଏ ଅନଉଚି। ନା ନା ସିଏ ଅନଉଚି କୋଉ ପଟେ ଆସିଲେ ତାକୁ ଟିକେ ସୁବିଧା ହବ।
ଆଚ୍ଛା ତମେ ତା ସହିତ କଥା ହବ ନା କଣ?
ଆସିଲା ଆସିଲା
ଯଦି ସେ ଆସୁଚି ତାଲେ ତମେ ପଳେଇ ଯାଉନା କାହିଁକି।
ପଳେଇ ଆସିଲି ବା ଘରକୁ।
ହଁ ତ ଝର୍କା ଫରକା ବି ଦେଇଦିଅ। କାଳେ ଦେଖିକି ନହେଲେ ଜାପି ନେଲା ଭଳିଆ ହୁଅନ୍ତି ସେମାନେ।
ନା ଝରକାରେ ଆମର ଲାଗିଚି ଗ୍ରୀଲ୍। ଲାଗିଛି ସେ ଝରକାରେ ଝାମ୍ପିଲେ ବି ତା ହାତ ଟୋଟାଲି ପସିବ ସିଏ ପଶି ପାରିବନି।
କାଳେ ପଶି ପଶି ଯିବ କାଇ ଏତେ ଟେନସନ୍ ନଉଚ।
ହୁଁ ହେଇଲ ହେଇଟି ହାଇ।
ସେ ବର୍ଷା ତାହଲେ ଏପଟେ ବୁଲାବୁଲି କରୁଚି ଆସିକି ନା।
ହଁ ପରା ସିଏ ମାଙ୍କଡ଼ ଟା ଯ ମଝିରେ ଆଗରୁ ସେମତି ଆସୁଥିଲା ହେଲା ଏବେ ହଉଚି ବହୁତୁ ଦିନ ହେଲା ଆସୁନଥିଲା ଏବେ କଣ ଚାରି ପାଞ୍ଚ ଦିନ ହେଲା ମୁଁ ଡେଲି ଦେଖୁଚି ଆ
ସିଏ ଯୋଉଠୁ ଖାଇବାକୁ ପାଇବେ ସେଠି ଆସିବେ।
କଣ କହିଲ?
ସିଏ ଯୋଉଠୁ ଖାଇବାକୁ ପାଇବେ ସେଇଠିକି ଆସିବେ ଡେଲି ଡେଲି ସେ ଜାଣୁଛନ୍ତି ନା ଏଇଠି ଆମକୁ ଖାଇବାକୁ ମିଳୁଚି।
ଆରେ ଏଠି ହଉଚି କରମଙ୍ଗା ଗଛ ହେଲା ସେଇଆକୁ ଖାଇବା ପାଇଁ ଆସୁଛନ୍ତି ସେମାନେ।
ହଁ ହଁ ସେଇ ଜିନିଷ ଖଅ ଫଳ ଫଳ ଜିନିଷ ପାଇଲେ ବି ଖାଇବେ ନାଇଁ ତମେ ଯଦି ଅଳିଆ ମଳିଆ ବି ଥୋଇଥିବ ତାଙ୍କର ସିଏ ଦେଖିଦେଲେ ସିଏ ଖାଇବେ ତଯୋଉ ସେ ଥରେ ଜାଣିଗଲେ ସଦାବେଳେ ଆସିବେ ସେଇ ଜାଣି ସେଥିପାଇଁ କହନ୍ତି ଖାଇବା ପିଇବାକୁ ଦବା କଥା ନୁହେଁ।
ଆଉ ଯାହା କାମୁଡ଼ି କୁମୁଡ଼ି ଦେବେ ସେମାନେ ଇଆଡ଼ୁ ସିଆଡ଼ୁ ଖାଉଛନ୍ତି ନା ସେଠୁ କାମୁଡ଼ା କାମୁଡି କରିଦବେ ହଇରାଣ ହବ।
କୁଆଡ଼େ ଗଲା କେଜାଣି ମୁଁ ତ କବାଟ ଦେଲିି ବାହାରଟା ଜଣା ପଡୁନି ସେ କୁଆଡ଼େ ଗଲା ଆମରି ଦୂଆର ମୁହଁକୁ ଆଇଥିଲା। ଥିଲା ତ କୁଆଡ଼େ ଗଲା କେଜାଣି?
ତମେ କାଇହିଁ ତା ସହିତ ଲାଗୁଚ ସେ ଦବ ତମକୁ ସେଠକୁ କାମୁଡ଼ି ଦବ। ଏ ତମର କଣ ଚିହ୍ନା ପରିଚ ସେ।
ନା ନା। ଏଠି ଗୋଟେ ଆମର ଗୋଟେ ବିଲେଇ ଥିଲା ବଢିଆ ସୁନ୍ଦର ବିଲେଇଟା ଥିଲା ଗୋଟେ ମାନେ ଆମ ଦୋକାନା ଆଡ଼େ ଗୋଟେ ପୁରା ବଢିଆ ଡୋଉଲ ଡାଉଲ ବିଲେଇଟେ ପୁରା କସରା ବିଲେଇ। ହେଲା ବଢିଆ ଲାଗୁ ଏବେ ମୁଁ ଆଉ ତାକୁ କାହିଁ ଦେଖୁନି କେଜାଣି କୁଆଡ଼େ ଗଲା ସେ ତାଙ୍କର କାର ଗୋଟେ ବୋଧେ ସାଟା ନା ନା ନା କିଏ ଗୋଟେ ଛାଡି ଦେଇଥିଲା ତାକୁ ସେଠି।
ଭଲ ବିଲେଇଟାକୁ ଛାଡ଼ିଦେଇଚି।
ହଁ କଣ ହେଇଥିବ ଛାଡ଼ି ଦେଇେଇଥିଲା ତାପରେ ତାକୁ ମଝିରେ ମଝିରେ ମୁଁ ଗଲେ ଖାଇବାକୁ ଦିଏ ହେଲା ଏବେ ମୁଁ ଆଉ ଯାଉନି କେତେ ଦିନ ହେଲାଣି ତ ମୁଁ ଆଉ ଜାଣିନି ସେ କୁଆଡେ ଗଲା କଣ ହେଲା।
ଆଛା ଆଚ୍ଛା।
ହୁଁ।
ଏ କୁଆଡ଼େ ଯାଇଥିବେ ଏଠି ବୁଲି ବାଲି ଖାଉଥିବ ଆଉ ତାର କଣ ଅଛି।
ହଁ କୋଉ ଦୋକାନରେ ପସିଥିବ ଯଦି ଠାଉଥିବୁ ସେ କୋଉ ଦୋକାନରୁ କଣ ଯଦି ଦଉଥିବେ।
ଓହଅ ଅ ବିଲେଇ ଫିଲେଇ ତାଙ୍କର ଯାହା ପଡ଼ିଲେ ଖାଇଦେବେ ଯଦି ମୂଷା ଗୋଟେ ପଡ଼ିଲା ତାଙ୍କର ପଛେ ପୁଅ ବାର ପୁରା ଏ ଖାଇବେ ଆଉ।
ଆଧୋଉ ସେଇ କଞ୍ଚା ଗଛ ଖାଇଦିଅନ୍ତି।
ଆଉ ସେ କଣ ବା ରାନ୍ଧିକି ଖାଇଥାନ୍ତେ ଏବେ ତେଲ, ଲୁଣ, ପିଆଜ, କଞ୍ଚାଲଙ୍କା ସବୁସି ଆଉ ରସୁଣ ଅଦା